ପୁରାଣ ଚାଲିବ କଣ ଆମେ ଟିକେ ଏଇ ଏଇ ବନ୍ଧୁ ମାନଙ୍କ ସାଙ୍ଗରେ ବସିଥିଲି ଏବେ ଘରକୁ ଫେରୁଛି ଆଉ। କୁହନ୍ତୁ?
ଉଁ ଓହୋ ବନ୍ଧୁ ତାହେଲେ ଘରୁ ଫେରୁଛ କଣ ଯାଇଛନ୍ତି କୋଉ ଯାନ ସାହାଯ୍ୟରେ ଯାଇଛନ୍ତି ନା ବନ୍ଧୁ କଣ କରିବି ଗ୍ରାମରେ ଏବେ ଗୋଟେ ସ ବସିଛି ବସିନି ବସିବାକୁ ଯାଉଛି ବନ୍ଧୁ।
ଆଜ୍ଞା କଣ କହୁଥିଲେ ଗ୍ରାମରେ
ଗ୍ରାମରେ ଗୋଟେ ସଭା ଆ ୟାଜନ ହବ କୁ ଯାଉଛି ଏବେ
କୌଣସି ବିଶେଷ କାରଣ
କାରଣ ବନ୍ଧୁ କଣ ଦେ ଦେଖନ୍ତୁ କଣ ଆମର ତ ଏବେ ଖରା ଦିନରୁ ବର୍ଷା ଦିନ ମାନେ ଋତୁ ପରିବର୍ତ୍ତନ ମ କରିଥିଲା ଆପଣ ଜାଣିଥିବେ?
ଆଜ୍ଞା।
ଆମର ଏବେ ଧାନର ମାନେ ଚାଷ କରିବାକୁ ଆମେ ଯାଉଛୁ। କିନ୍ତୁ ଆମର ଏଇ ଯୋଉ ଆମ ଗ୍ରାମ ପାଖରେ ଗୋଟେ ବଣ ଅଛି ବଣ ମାନେ ବନ୍ଧୁ କଣ କହିଲେ ଗଛ ମାନଙ୍କର ପୁରା ବହୁତ ବଡ଼ ବଣ କୁହଇଯିବାନି ତାକୁ ସେ ଗଛ ବହୁତ ବଡ ବଡ ଅଛି ତା ଦେହରେ ଘୁଷୁରୀ ମାନେ ବନ୍ଧୁ ରହିଯାଇ ସିଏ ଆମ ଧାନ କୁ ମାନେ ବନ୍ଧୁ ରଖେଇ ଦଉନାହାନ୍ତି ମାନେ ନଷ୍ଟ ଭଷ୍ଟ କରିଦୋଉଛନ୍ତି ବୁଝିଲେ ହଁ ବନ୍ଧୁ।
ଆମ ଗ୍ରାମରେ ବି ଏଇଭଳି ସମସ୍ୟା ସୃଷ୍ଟି ହୋଇଥିଲା ତ ଆମ ହଁ ଗ୍ରାମରେ ମଧ୍ୟ ଏକ ସଭା ବସେଇକି ଏ ସମସ୍ୟାର ହଁ ସମାଧାନ ବାହାର କରିଥିଲେ।
ମାନେ ମାନେ ସତରେ ଆପଣଙ୍କ ଗ୍ରାମରେ ବି ଘୁଷୁରୀ ଏମତି ମାନେ କଣ ମାନେ ଏମିତି ବି କରିଥିଲେ?
ଆଜ୍ଞା।
କିଏ ବନ୍ଧୁ କଣ କରିଥିଲେ କେମିତି କଣ ଟିକେ କୁହନ୍ତୁ ମାନେ ମୁଁ ତ ଜାଣିନି କଣ କହି ଦେଖେ କଣ କଣ ହୋଇଥିଲା ବନ୍ଧୁ?
ଆଜ୍ଞା ଶୁଣନ୍ତୁ ଆପଣ ଅ ପ୍ରଥମେତ ଜାଣିଥିବେ କଣ୍ଟା ଜାତୀୟ ଗଛ
ହଁ ବନ୍ଧୁ।
ଯେଉଁମାନଙ୍କର ଅ ଫଳ କିମ୍ବା ଫୁଲ କିଛି ଆସେ ନାହିଁ କେବଳ
ହଁ ବନ୍ଧୁ ବୁଝିଲି ଯୋଉ ଆପଣ କହୁଛନ୍ତି ଯେପରି ବାଉଲା ଗଛ? କଣ୍ଟା ଜାତୀୟ
ଆଜ୍ଞା। ଶୁଣନ୍ତୁ ସେ ସେଇ ଗଛ ଗୁରା ଅ ଏଁ କିଛି ଡାଇ ନେଇକି ଆପଣ ଯେତେବେଳେ ଚାଷ କ ଆରମ୍ଭ
ନା ନା ବ-ବନ୍ଧୁ ଦେଖନ୍ତୁ ଚାଷ ତ ଏଇନେ ଆରମ୍ଭ ହବ କାରଣ ଦେଖ ଖରାଦିନ ଏବେ ଗଲା ବନ୍ଧୁ ଏବେ ବ ପାଗ ପରିବ ର୍ତନ ହେଇ ବର୍ଷା ଆସିଲା କାରଣ ଏଇନା ଧାନ ବୁଣା ବନ୍ଧୁ ଆପଣଙ୍କ ଏପଟେ ସେପଟେ ତ ହେଇସାରିବଣି। ଆମର ବି ହେଇ ସାଇଲାଣି। କାରଣ ଆମେ ଏଠି ଏବେଠୁ ସଚେତନ ନ ରହି ବୁ ସେତେବେଳେ ବନ୍ଧୁ ଯେତେବେଳେ କହିବେ ଆପଣ କହୁଚନ୍ତି ଯତି ସେତେବେଳେ କଲା ବେଳେ ଧାନ ହେଲା ବେଳେକୁ ସେ ବନ୍ଧୁ କିଛି ରହିବନି ବନ୍ଧୁ।
ନାଇଁ ନାଇଁ ହବାକୁ ନୁହେଁ ଏବେଠୁ ଏବେଠୁ ଏବେଠୁ ସେ ଏ ଏ ଚେଷ୍ଟା ଟା ଆ ଜାରି ରଖିଲେ ଆପଣଙ୍କ ଫସଲ ସମୟରେ ଅ ସ ଆପଣଙ୍କର ସମାଧାନ ବାଟ ହେଇକି ସେ ବାହାରିବ।
ଅଁ ବ ବନ୍ଧୁ ଆପଣଙ୍କ ଗ୍ରାମରେ ମାନେ କଣ କେତେ କଣ ମାନେ କେ-କେତେ ମାନେ ଘୁଷୁରୀ ଏମତି ମାନେ ଏଁ ଏମତି ଉତ୍ତୁତର ମାନେ ଉତ୍ତତର୍ପ କରୁଥିଲେ ଯେ ଆପଣଙ୍କ ଏମିତି ଗାଁ ରେ ବ ଏ ସ ବା ମାନେ ବୈଠକ ବ ଉଁ ଆ ମାନେ ବସେଇବାକୁ
ଅଁ ଏ ଛୋଟ ବଡ କରିକି ପ୍ରାୟତଃ ଚାଳିଶି ରୁ ପଚାଶ ମଧ୍ୟରେ ଏ ତାଙ୍କ ସଂଖ୍ୟା ହେବ।
ଏ ବ-ବନ୍ଧୁ ଚାଳିଶି ପଚାଶ ଯଦି ଘୁଷୁରୀ ଆପଣଙ୍କ ଗ୍ରାମରେ ରହୁଥିଲେ ମାନେ ସେ ବନ୍ଧୁ ପୁଣି ତାଙ୍କର ପୁଣି ଉ ଜଣକଠୁ ଆ ଆରମ୍ଭ ହେଇଥିବେ ନା ସେ ପୁଣି ଜଣେ ପୁଣି ଆସିଲା ବନ୍ଧୁ କୋଉ
ଉ ମୁଁ ଘୁଷୁରୀ ରଖାଳି ମାନେ ତାଙ୍କ ଘୁଷୁରୀଙ୍କୁ ଚ-ଚରେଇବାକୁ ଆସନ୍ତି। ସେଇମାନଙ୍କ ମଧ୍ୟରୁ ଗୋଟେ ରୁ ଦୁଇ ଟି ରହିଯାଆନ୍ତି ଆମର ଇଆଡେ ଟିକେ ବଡ ଜଙ୍ଗଲ ଭଳିଆ।
ମାନେ ଆପଣ ଆମ ଆମର ତ ବନ୍ଧୁ ଏପଟେ ଜଙ୍ଗଲ ନାଇଁ। ମାନେ ସେ ଜଙ୍ଗଲର ଭଳି ବଡ ବଡ ପଳାଶ ଗଛ ଆମର ବନ୍ଧୁ ହଉଛି ମାନେ ପଳାସ ଛ କହୁଚେ ବନ୍ଧୁ ଜାଣିଥିବେ ନାଲିଆ ଲାଲିଆ ଯୋଉ ଫୁଲ ଆସେ ବନ୍ଧୁ ହଁ ସେଇ ବ ଗ ଛ ଆମର ଅଛି ସେଇଟାକୁ ଆମର ବଡ଼ ବଡ଼ ଗ ଛ ବହୁତି ସେ ଯୋଉ ଘୁଷୁରୀ କଣ କରନ୍ତି ତା ତଳେ ଖୋଳିକି ବନ୍ଧୁ ରହି ଯାଉଚନ୍ତି। ଆପଣଙ୍କର କଣ କେମିତି ମାନେ କି ମାନେ କୋଉ ବଣ ଆପଣଙ୍କ ସେ
ଆମର ଇଆଡେ ଅନ୍ୟାନ୍ୟ ଆପଣ ଜାଣିଥିବେ ଯୋଉ ବିଶାଳ କାୟ ବଡ ବଡ ଗଛ ଯେମି
ହଉ ମା-ମାନେ ଶାଗୁଆନୀ, ପିଆଶାଳ ଗଛ ଆପଣ କହୁଚନ୍ତି? ଆ ତାହେଲେ ତ ବନ୍ଧୁ ଆପଣଙ୍କ ସେପଟେ ଭାଲୁ ମାନେ ବଡ ବଡ ଜୀବ ଜନ୍ୟ ବନ୍ୟଜନ୍ତୁ ରହୁଥିବେ।
ତ କଣ୍ଟା ତାର ବୁଲା ଯାଇଛି ବୁଝିଲେ। ଯେମିତିକିି ପାହାଡ ଉପୁରୁ ଅ ଜଙ୍ଗଲ ଜ ଜୀବଜନ୍ତୁ ବାହାରକୁ ଆସିପାରିବେ ନାହିଁ।
ହଁ ବନ୍ଧୁ ବୁଝିଲି। କିନ୍ତୁ ଏଇ ଯୋଉ ଘୁଷୁରୀ ମାନେ ଛୋଟ ଛୋଟ ସିଏ ମାନେ ବାର ଦେଇକି ଆପଣଙ୍କ ମାନେ ମାଟି ଖୋଳିକି ପଳେଇ ଆସୁ
ନାଇଁ ଉଁ ଘୁଷୁରୀ ମାନେ ତ ପଳେଇ ଆସ ଚନ୍ତି ତାଙ୍କୁ ବି ଆବଦ୍ଧ କରାଯାଇଥିଲା କିନ୍ତୁ ତାଙ୍କର ଆରମ୍ଭଟା ହେଉଛି ଯେଉ ଏଉ ଘୁଷୁରୀ ଚାଳକ କ ମାନେ ଆସନ୍ତି ସିଏ ଏ ତ ଗଣିକି ଆଣନ୍ତିନି। ସେ ଏକାଥରେ ତାଙ୍କ ପଲ୍ଲ ନେଇକି ଆସନ୍ତି। ସେଇ ପଲ୍ଲ ପଲ୍ଲ ମଧ୍ୟରୁ ଆଜ୍ଞା ପଲ୍ଲ ମଧ୍ୟରୁ କିଛିଟି ରହିଯାଆନ୍ତି ଜଙ୍ଗଲ ଦେଖିକି। ତ ସେଇଠୁ ତାଙ୍କର ଅ ବଂଶ ବୃଦ୍ଧିର ସଂଖ୍ୟାଟି ବଢ଼େ
ଓହୋ ମାନେ ଆପଣ କହୁଚନ୍ତି କଣ ଗା ଆପଣ ଗ୍ରାମକୁ ଗୋଟେ ଦିଟା ଘୁଷୁରୀ ରହି ଯାଇଥିଲେ। ତାହା ଫଳରେ ଆଜି ଷାଠିଏ ସତ ତୁରୀ ଆପଣ ଥା କହୁଛନ୍ତି ଆପଣ ଗତି ମାନେ କେତେ ବର୍ଷ ତଳର ଏଇ ଯୋଉ କଥ ଥା ଆପଣଙ୍କ ଗାଁ ରେ ଏମତି ଘୁଷୁର ଆତଙ୍କ ଯୋଉ କରିଥିଲେ? ମାନେ ଦେଢ ଦୁଇ ବର୍ଷ ମାନେ ଦେଖିବାକୁ ଗଲେ ମାନେ ଅଳ୍ପ କିଛି ବର୍ଷ ଆଉ ଆପଣଙ୍କୁ କେବେ ଘୁଷୁରି ଦେଖା ଯାଇନାହାନ୍ତି ମାନେ ଆଉ ଆସିନାହାନ୍ତି? କାମ କରିନାହାନ୍ତି।
ନାଇଁ ତ ଖାଦ୍ୟ ନ ମିଳିବା ଦ୍ଵାରା ଅଲଗା କୁଆଡେ ପ୍ରସ୍ଥାନ କରିପାରିଥାନ୍ତି କିନ୍ତୁ ଆମ ଗ୍ରାମରେ ପ୍ରାୟତଃ ଆଉ ଦେଖିବାକୁ ମିଳୁନାହିଁ।
ବନ୍ଧୁ ଆଉ ଆଉ ଗୋଟେ ମୁଁ ବନ୍ଧୁ ଜାଣିବାକୁ କାଳେ ପାଇଚି ବନ୍ଧୁ ଘୁ- ଘୁଷୁରି ମାନଙ୍କୁ ଗୋଡେଇବାକୁ ହେଲେ କାଳେ ନିଆଁ ହୁଳାର ବ୍ୟବହାର କରାଯାଏ, ଆପଣଙ୍କ ଗାଁରେ କଣ ସେମିତି କିଛି ମାନେ କର୍ ଥିଲେ ନିଆଁ ହୋଳା ଧରିକି ଯେମତି ଆମ ହାତୀ ଗୋଡାନ୍ତି ସେମିତି ଘୁଷୁରିକି
ନିଆଁ ଲଗେଇକି ଏକ ବସ୍ତୁରେ ତାଙ୍କୁ ଗୋଡ଼ାନ୍ତି।
ସିଏ କୁହନ୍ତୁ ମା-ମାନେ ବନ୍ଧୁ ପଳାନ୍ତି ସେଥିରେ? ଏ ବ ବନ୍ଧୁ ଆପଣଙ୍କ ଗ୍ରାମରେ ଯୋଉ ମାନେ ସଭା ବସିଥିଲା ମାନେ କଣ ଆପଣଙ୍କ ଗ୍ରାମର କିଛିଟା ଲୋକ ସଭା ବସେଇକି ମାନେ ଏଇ ଘୁଶୁରୀ ମାନେ ବାହାର କରିଥିଲେ ନା ଆପଣଙ୍କର ଟୋଟାଲ ମାନେ ଫୁଲ ଗାଁ ମାନେ ଟୋଟାଲ ସମସ୍ତେ ଆସିକି ବସିକି ଜଣେ ମାନେ ଗାଁ ପାଇଁ ଗୋଟେ କଣ ମାନେ କରିଥିଲେ ଏମିତି
କି ଯେଉଁମାନେ ଚାଷ ଆମର ତ ଆମ ଗ୍ରାମରେ ହଁ ତଥାପି ନବେ ପ୍ରତିଶତ ନବେ ପ୍ରତିଶତ ତ ଚାଷୀ ତ ସମସ୍ତେ ସମସ୍ତେ। ତେ ଯୋଗଦାନ ଦେଇଥିଲେ ସେ ସଭାରେ।
ହେ ବନ୍ଧୁ। ତାଲେ ଏମାନେ ଏତେ ଲୋକ ଆସିକି ମାନେ ଇଏ କରିକି ଆପଣଙ୍କୁ ବନ୍ଧୁ କେତେ ଦିନ ଲାଗିଲା ତାଙ୍କୁ ମାନେ ଗାଁରୁ ମାନେ ଯୋଉ ଆମ ଗାଁରୁ ଆମେ ତାକୁ ଦ ଜବର ଦଖଲକୁ ମାନେ ବାହାର କରିବାକୁ ଆପଣଙ୍କୁ କେ ତେ ଦିନ ଲାଗିଲା କଣ କେମିତି?
ପ୍ରାୟତଃ ଆମର ପ୍ରୟାସ ତ ବହୁତ ଆଗରୁ ଚାଲିଥିଲା। କିନ୍ତୁ ସେ ସବୁ ପ୍ରୟାସ ବିଫଳ ହେଲା କାରଣ ସମସ୍ତେ ସିଏ ବହୁତ ବର୍ଷ ହେଲାଣି ରହି ଯାଇଥିଲେ ଆମ ଗ୍ରାମରେ। ତ ସିଏ ଜଙ୍ଗଲ ଭିତରେ ଏମିତି ବି ରାସ୍ତା ଜାଣିଥିଲେ ଯୋଉଟା କି ଆମ ଗ୍ରାମର ଚାଷୀ ମାନେ ମଧ୍ୟ ଜାଣିିନଥିଲେ।
ଓହୋ ଆପଣ ଗୋଡେଇଲା ଟାଇମ ରେ ସେ ସେଇ ବାଟେ ଦେଇ ପଳାନ୍ତି ବୋଧେ।
ଛି ଯାଆନ୍ତି ତ ସେଇ ରାସ୍ତା ଯେବେ ଆଜ୍ଞା।
ଯେତେବେଳେ ମାନେ ଆପଣ ପୁଣି ପଳାନ୍ତି ଫୁଣି ଯାଇକି ସେଇ ବାଟରେ ଦେଇକି ଯାଇକି ପୁଣି ଧାନ ଫାନ ନଷ୍ଟ କରନ୍ତି।
ଯେବେ ଆମେ ସେ ବାଟଟି ଖୋଜି ପାଇଲୁ
ହଁ ବନ୍ଧୁ।
ସେବେ ସେଇ ଜାଗା ଟିକେ ଆବଦ୍ଧ କଲା ପରେ ଆମେ ତାଙ୍କୁ ବାହାର କରିବାକୁ ଆମ ଗ୍ରାମରୁ ଆମେ ସେଇ ଯୋଉ ବାହୁଲା କଣ୍ଟାକୁ ଆମେ ପୋତି ଦେଇଥିଲୁ।
ମାନେ ଆ ବାହୁଲା କଣ୍ଟା ଟୋ
ଆଜ୍ଞା। କଣ୍ଟା ଜାତୀୟ ଗଛ ତ ତାକୁ ଖୋଳି ଆକୁ ହେଲେ କଣ୍ଟାର ଆଘାତ ବି ଖାଇବାକୁ ପଡିବ ମ ହଁ ତାହା ଦ୍ୱାରା କି ସେ ଆଉ ଖୋଳିଆକୁ ପ୍ରୟାସ ମଧ୍ୟ କଲେନି।
ଓହୋ ବନ୍ଧୁ, ଆଉ ଗୋଟେ କଥା ମୁଁ ବନ୍ଧୁ କହୁଛି, ଯେତେ ମାନେ କଣ୍ଟାରେ ଥିବା ଗଛ ତ ଆପଣ ଲଗେଇଦେଲେ, ମୁଁ ଧର ଆପଣ ଆମେ ଲଗେଇଦେଲେ ଏଇ ବର୍ଷ ଆମେ ଗଛ ଲଗେଇଦେଲେ ଆମେ ଭାବିଲେ କି ଆଉ ଆସିବେନି ତାପରେ ଆପଣ ଗାଁ, ଗ୍ରାମ ଲୋକମାନେ କେବେ ଯାଇକି ସେ ମାନେ ଦେଖିଛନ୍ତି, ସେ ଗଛ କାଳେ ମାନେ କଣ୍ଟାଜାତୀୟ ଗଛ, ତାଙ୍କ ଯୋଉ ରାସ୍ତା ଯୋଉ ଅବରୋଧ କରିଥିଲା ସେ ଗଛ ଭାଙ୍ଗି ଯାଇଛି, ନହେଲେ କୋଉଠି ଧର ଦେଖନ୍ତୁ ପାଣି ପବନ ତ ଚାଲୁଛି ସବୁବେଳେ, ଧର ପାଣି ଆସିଲେ ତା ବସେଇ ନେଇଗଲା ପୁଣି ତ ସେ ସେଇପଟେ ଆସିପାରିବେ ନା, ସେ ତା ପାଇଁ ପୁଣି କଣ ହେଇଥିଲା ନା, ତା ପାଇଁ କିଛି ମାନେ କରିଥିଲେ। ନା ମାନେ ତ ସେମ ଛାଦଲେ ନା ଆଉ ଆସିବେନି ସେମିତି
ନାଇଁ ଏଠି, ନିଜ ନିଜ ଚାଷ ଜମିିକି ମଧ୍ୟ ସମସ୍ତ ଲୋକ ଆବଦ୍ଧ କରିଦେଲେ
ମାନେ ଆବୋଧ ବନ୍ଧୁ ମାନେ ବୁଝିପାଇଲିନି, କେମିତି କଣ ଆବଦ୍ଧ କରୁଥିଲେ?
ନିଜର ଯେମିତି କିି -ଏବେ ଆସୁଛି ପଥରର ପଥର ଖୁଣ୍ଟ।
ହଁ ବନ୍ଧୁ।
ପଥର ଖୁଣ୍ଟ ଚାରିପଟେ ଦେଇକି, ଏକ ଲୁହା ତାର ଲୁହା ଜାତୀୟ ତାର ହଉଛି ଏବେ ଯାହାକି କଣ୍ଟା କଣ୍ଟା ର ସମାନ। ତାକୁ ଆମେ ଚାରିପଟ ଦେଇକି, ଏକ ଆବୋଧ ଯାତା
ହଉ ଆଭ ହ ବୁଝିପାରଲିି, ମାନେ ଆପଣଙ୍କ କହିବା କଥା କଣ କି? କ ଯୋଉ ପିଲର ଖୁଣ୍ଟ ପକେଇ, କଣ୍ଟା ଚାରିପଟ ବୁଲେଇଦେଲେ, ମାନେ ସିଏ ତା ଭିତ କୁ ଯାଇପାରିବେ ସେଟା ବି ଗୋଟେ ରହିଲା ଆପଣଙ୍କ ପାଖରେ, ପ୍ରଥମ ଗୋଟେ ରହିଲା ଯେ ଗେଟ୍ ମୁଖ୍ୟ ଫାଟକରେ ଆପଣ ବନ୍ଦ କରିଦେଲେ, ଏଠି ବି ଫାଟକ ବନ୍ଦ କରିଦେଲେ।
ଯେହେତୁ ସେ ଖାଦ୍ୟ ଖାଦ୍ୟ ନ ପାଇଲେ, ତ ସେ ଅନ୍ୟ କୁଆଡେ ପଳେଇଗଲେ।
ଆପଣଙ୍କ ଗାଁ ରେ ଏବେ ଆଉ କଣ, ସେ କେବେବି ମାନେ, ଆପଣ ତ ବୁଲିବାକୁ ଯାଉଥିବେନା। ଆପଣ କଣ କେବେ ବି ତାଙ୍କୁ ତ ଆପଣଙ୍କ ସାମ୍ନାରେ କେବେ ମାନେ ଦେଖିନାହାଁନ୍ତି, ନା ତାଙ୍କୁ ଦେଖିଛନ୍ତି, ସିଏ ନହେଲେ ଆପଣଙ୍କ ଗାଁକୁ ଆସୁନାହାଁନ୍ତି। ଆପଣଙ୍କ ଗାମରେ ପଛପଟେ ଅଛନ୍ତି, ମାନେ ସେମିତି କିଛି ହେଇ ନା ମାନେ, ସେ ଆଉ ଟୋଟାଲ ନାହାନ୍ତି ପଳେଇଲେ ଟୋଟାଲ
ପ୍ରାୟ ବର୍ଷେ, ଦେଢ ବର୍ଷ, ଭିତରେ ଆମେ ଦେଖିନାହୁଁ କେବେ ଆସିବାର
ଓ ବନ୍ଧୁ, ତାହେଲେ ତାହେଲେ ବନ୍ଧୁ ଆପଣଙ୍କ କଥା କଥା ଟିକେ ମୁଁ ଆ ଯେତିକି ଜାଣିଲି, କଣ୍ଟା ଜାତୀୟ ଗଛ ତ ଆମର ତ ଏବେ ମିଟିଂ ଏଇ ଆରମ୍ଭ ହବ ମୁଁ ବନ୍ଧୁ, ଏଇ ଉପସ୍ଥାପନ ଟା ମୁଁ କରିବି, କାରଣ -ମୁଁ କହିବି ଯେ ମୁଁ ବନ୍ଧୁ ବି ଏମିତି ତାଙ୍କ ଗାଁରେ ଅସୁବିଧା ହେଇଥିଲା, ସିଏ କରିଥିଲେ, ଯଦି ଆମେ ବି ତମ ଇଏରେ ବନ୍ଧୁ କିଛି ମାନେ ହେଇପାରିଲା ଆମ ଗାଁରେ ଯଦି ନ ଆସିଲେ, ତାହେଲେ ଆମେ ଆପଣଙ୍କ ଚିରଋଣୀ ବନ୍ଧୁ ରହିବୁ। ହଉ ବନ୍ଧୁ ରଖୁଛି ଏବେ।
ଆଜ୍ଞା।
ରଖୁଛି ଧନ୍ୟବାଦ।
ଧନ୍ୟବାଦ।